ବନ୍ଧୁ ଜୟ ଜଗନ୍ନାଥ।
ହଁ ହଁ ହ ଜାଗ ଜୟ ଜଗନ୍ନାଥ। ଏବେ କଣ କରୁଛନ୍ତି?
ମୁଁ ଏମିତି ଅଛି ବସିଥିଲି ଆଉ ଆପଣ କଣ କରୁଛନ୍ତି?
ମୁଁ ସେଇ ବସିଥିଲି ଆଉ।
ଆଜ୍ଞା ଆଉ ରାତ୍ରି ଭଜନ ଶେଷ ହେଇଗଲାନି ଆପଣଙ୍କର?
ନାଇଁ ଖାଇନି ଏବେ ଚାଣନ୍ତୁ ସେ କଥା। ଆଚ୍ଛା ଆଜି ଚାଲିନାହାନ୍ତି ଆଉ କିଛି କିଛି ବିଷୟରେ କିଛି କଥା ହବା।
ନିଶ୍ଚୟ ନିଶ୍ଚୟ।
କୁହ ଖବର ତ ସେଇ ସବୁ କଥା। ଆଉକୁ ଦୁର୍ଗାପୂଜା, କୁମାର ପୂର୍ଣ୍ଣିମା, ଦୀପାବଳି ଆଉ ଏଇଭଳି କେତେ ପ୍ରକାର ଲାଇନ ଲାଗିଛି। ମନ ହେଲେ ଟିକେ ତମେ ସାଙ୍ଗ କଥାହେବା ଲା କି ଆଉ।
ନିଶ୍ଚୟ ବଢିଆ ମଣିଷ ଭଲ ଲାଗିଲା। ଆପଣ ମାନେ ଆମର ପର୍ବପର୍ବାଣି ବିଷୟରେ କଥା ହେବେ ବୋଲିକି କହୁଛନ୍ତି। ପର୍ବ କଥା ଆରମ୍ଭ ହେଲେ ମାନେ, ମନ ପୁରା ଆପେ ଖୁସି ହେଇଯାଏ। ଆଉ ଏଥର ଆପଣ ଗାଁ କୁ ଯାଉଛନ୍ତି କି?
ହଁ ପଞ୍ଚମୀରୁୁ ଦଶମୀ ଯାଏଁ ଛୁଟି। ଆମ ଗାଁରେ ଏଥର ପଚସ୍ତରୀ ବର୍ଷ ପୂର୍ବେ ଫୂର୍ତ୍ତି ପୂଜା ବଡ ଆୟୋଜନ ତ ଗାଁ ରେ ଯିବାକୁ ପଡିବ ଆଉ।
ଆଜ୍ଞା ଆମର ବି ପୁରା ଜୋରଜାର ଏଥର କୋଲକତା ରୁ କାରିଗର ଆଣିକିରି ଥିମ୍ ମେଡ଼ କରୁଛନ୍ତି ଯେମିତି ଜଗନ୍ନାଥ ଧାମ ଦୁଇ ଲକ୍ଷଣ ବଜେଟ ରେ।
ଦୁଇ ଲକ୍ଷ ବଜେଟ୍। ବା ତେବେ ଦେଖିବାକୁ ଯିବି ଏଥର, ଯାହାବି ହେଲେ ଆଉ ଆମର ସେଇ କରନାଲିକ ମେଢ। ସପ୍ତମୀକୁୁ ନାଟକ, ଅଷ୍ଟମୀକୁୁ ମେଲୋଡି, ଆଉ ନବମୀକୁ ଅପେରା।
ଆଜ୍ଞା ଆଉ ଆପଣ? ଆଜ୍ଞା କୁହନ୍ତୁ।
ନାଟକର ତ ଆପଣ କଣ ତମେ କଣ କରୁଛନ୍ତି।
ମୁଁ ତ ନାଟକରେ କିଛି ନାହିଁ, କିନ୍ତୁ ମତେ ନାଟକ ଦେଖିବା ପାଇଁ ବହୁତ ପସନ୍ଦ ଲାଗେ ଅ ସେଥିରେ ଯୋଉ ବହୁତ ଗୁଡିଏ କାରିଗର ମାନେ ଡ୍ୟାନ୍ସ କରିଥାଉଛନ୍ତି ମେଲୋଡି ଲାଗି। ଥାଏ। ଏବଂ କିଛି ସେଇ ଗପ କିଛି ଷ୍ଟୋରି କିଛି ଥାଏ। ଯେଉଁଥିରେ କି ଆମର ଜୀବନର ଅସ୍ତିତ୍ୱ ବି ମାନେ ସେଥିରେ ଜଣା ପଡେ।
ଏଛର ନାଟକରେ ଆଉ ତମେ କଣ କରୁଛ?
ଏଥର ତ ନାଟକରେ ମୁଁ ନିର୍ଦ୍ଦେଶକ ଯେମିତିକି ପିଲାମାନଙ୍କୁ ନେଇ କଞ୍ଚି ଅଭିଯାନ କରୁଛି ଆଉ ଆପଣ ଯଦି ଆସିବେ ମାନେ ନିଶ୍ଚୟ ମାନେ ମୁଁ ଆମେ ଅତିଥି ରୂପେ ଆପଣଙ୍କୁ ଗ୍ରହଣ କରିବୁ।
ଆଚ୍ଛା ଆଚ୍ଛା ଆମର ବି ଏକାଶୀ ଦିନ। ଟ୍ରାକ୍ଟର ରେ ବଡ ମେଢ ଶୋଭାଯାତ୍ରା ହୁଏ ପୂଜା। ଗାଁ ନାଚି ଆଛା। ଆଚଛା ତମେ କୁମାର ପୂର୍ଣ୍ଣିମା କେମିତି ପଳ।
ନିଶ୍ଚୟ। ଜୟ କୁମାର ପୂର୍ଣିମା ତ ମାନେ ଆମର ଝିଅ ମାନଙ୍କର ପର୍ବ ରହିଥାଏ। ତ ଆମେ କେମିତି କରୁଛେ ଯେମିତିକି ଚାନ୍ଦକୁ ଚାହିଁ। ଚକଡା ଖେଳେ ପୁଚି ଖେଳେ ସକାଳୁ ବ୍ରତ କରେ ରାତିରେ ଚନ୍ଦ୍ର ପୂଜା ହୁଏ।
ଆଛା ଆଉ ଆମ ପୂୁର ମ ତ ଗଜଲକ୍ଷ୍ମୀ ବେଶ। ଧୁମଧାମ ରେ ପାଳନ୍ତି ବା ବେଶ ଭଲ ଭାବରେ ବୁଲନ୍ତି ଅନ୍ନ ରାତିରେ। ଛାତ ଉପରେ ମଜା ମସ୍ତିରେ ଖିଆ ପିଆ ହୁଏ। ଚାଳ ଚାଉଳ ଆଉ ନଡିଆ ଖଦଡିୀ ଇତ୍ୟାଦି ଆଉ।
ଆଜ୍ଞା ସେ ରାତି ତ ଅଲଗା ମଜା। ଏବେ ଆଉ ଆପଣ କହିଲେ ଦୀପାବଳି ପାଇଁ ଆପଣଙ୍କର କିଛି ଯୋଜନା ରଖିଛନ୍ତି।
ଦୀପାବଳି ଦୀପାବଳି ତ ଆମର ଭଲ ଭାବରେ ବହୁତ ଧୁମଧାମରେ ରହିବ ଦୀପାବଳି ଆମ ସେଇ ଘର କାଳି ପୂଜା ଅମାବାସ୍ୟା ରାତିରେ ମା କାଳୀଙ୍କ ପୂଜା। ପଣା ଭୋଗ ଦୀପ ଦାନ ଏବଂ ବାଣ ମଧ୍ୟ ଫୁଟାନ୍ତି ଟିକେ। କେତେ କେତେ ଟଙ୍କା ଲୋକାନେ ବାଣ ଫୁଣ୍ଡା ଟଆ ଆଉ
ଆଜ୍ଞା ଆମର ବି ତ ଠିକ ସେମିତି ହ ହୁଏ କିନ୍ତୁ ପିଲାମାନେ ଫୁଲ ଧଝରି ଚକିରି ଟିକେ ଜାଳନ୍ତି କିନ୍ତୁ ରଙ୍ଗୋଲି ଉପରେ ଅଧିକ ଧ୍ୟାନ ତ। ବୋ ମାନେ କଣ ସ୍ପେଶାଲ କରନ୍ତି ଯେମିତି କି ପିଠାପଣା।
ହଁ ବହୁତ ଏଣ୍ଡୁରି ପିଠା ମାଟିଆ ମାଣ୍ଡିଆ। ଆ କରନ୍ତି ଆଉ ଆହୁରି ଅେକ ପ୍ରକାର କିୀତା ପଢନ୍ତି ଆ ମୋର ମନ ନାହିଁ ଆଉ। ଆଉ ଘରର ଆଗରେ ମାଟି। ପାଟି ୀପ ଶହେ ଏକଟା ପୁରା ସାହି ଆଲୋକିତ ହୋଇଯାଏ।
ଆଜ୍ଞା ଠିକ କହିଲେ। ସେମିତି ଆପଣ କହପାରେ ମାଣବସା ଗୁରୁବାର କଥା ଯେମିତି ମାର୍ଗ ମାଶିର ମାସ ଆସିଗଲା।
ହୁଁଟ ଗୁର୍ବର ତ ମା ଲକ୍ଷ୍ମୀଙ୍କର ପର୍ବ। ପ୍ରତି ଗୁରୁବାରରେ ଘର ଲିପା ହୁଏ। ଚାଉଳ ବଟା ଯଉ ଆଣରେ ଝୁଟି ପୂଜିତା ହୁଏ। କଳସ ଉପରେ ଆମ୍ବ ପତ୍ର ଗୁଆ ପୂଜା ସାରିଲ ଲକ୍ଷ୍ମୀ। ପ୍ରାଣ ପଡା ହୁଏ ଆଉ।
ଆଜ୍ଞା ଆମ ଘରେ ବି ବନ୍ଧୁ ସେମିତି ଏଥିରେ ଶେଷ ଗୁରୁବାରକୁ। ବଡ ଗୁରୁବାର ବୋଲି ଆମେ କହିଥାଉ। ସେଇଦିନ ପୋଡପିଠା ଖିରି ଡାଲମା। ଏ ଏବଂ କଦଳୀ ଫଳ ସବୁ ପ୍ରକାର ଫଳ ପି ଉଠା ସବୁ ହେଇକିରି ଗାଁ ସାହି ପୁରା ସମସ୍ତଙ୍କର ଆଖପାଖ ପଡିଶା ଘରେ ଆମେ ତାକୁ ବଣ୍ଟନ କରିଥାଉ।
ହଁ ଆଉ ମା। କୁହନ୍ତି ସେଦିନ ଘରୁ କାହା ଖାଲି ହାତରେ ଫେରିବା ମାତା ଲକ୍ଷ୍ମୀ ମାନେ ଲକ୍ଷ୍ମୀ ରାଗିଯାଆନ୍ତି ସେଦିନ ଯାହାକୁ ଘରୁ ଖାଲି ହାତ ଫେରାନ୍ତି।
ଆଜ୍ଞା ଆଜ୍ଞା ଠିକ କଥା କହିଲେ। ଯେମିତି କିି ମାନେ ଯେମିତି ଆମର ବହୁତ ଗୁଡିଏ ପର୍ବ ପର୍ବାଣ ଗାଁ ମାନଙ୍କରେ ହୁଏ। ସେମିତି ରଜ ପର୍ବ ବି ମାନେ ଆପଣ ଗୋଟେ ଭୁଲି ଯାଉଛନ୍ତି ରଜ ପର୍ବ ବି। ବହୁତ ମଜା ଲାଗେ ସେଇ ତିନି ଦିନ ଆମେ ଯୋଉ ପାଳନ କରିଥାଉ ରଜ ପର୍ବ।
ହୁଁ ହୁଁ ହୁଁ। ଏ ହାଲୋ ରଜ ଖବର କଥା ଛାଡିଥିଲ। ଆଚ୍ଛା ରଜ ପର୍ବ ମାନେ ହେଲା, ତିନି ଦିନି ମଜା। ପହଲିି ରଜ, ରଜ ସଂକ୍ରାନ୍ତି, ଭୂମି ଦହନ। ଝିଅମାନେ ନୂଆ ଡ୍ରେସ ପିନ୍ଧି ଅଳତା ଲାଆନ୍ତି ଏବଂ ବିଭିନ୍ନ ପ୍ରକାର ପାନ ଖାଆନ୍ତି ଦୋଳି ଖେଳନ୍ତି ଆମେ କିନ୍ତୁ ଆମ ପୁଅ ମାନଙ୍କର ଖେଳ ଅଲଗା କବାଡି, ତାସ ଆଉ ଏ ପୋଡପିଠା ପାଇଁ ତ ଯୁଡା ପିଠା ପାଇଁ ତ ଝଗଡା
ଠିକ କହିଲେ ଆଉ ରଜପାନ, ଗୁଆ ପାନ, ଚୂନ, ଗାଁ ଦାଣ୍ଡର ଦଳି। ସନ୍ଧ୍ୟାରେ ବାଜ ବାଜନ ବହୁତ ଭଲ ଲାଗେ।
ଆ ଚା ନୂଆଖାଇ ବିଷୟରେ ଆପଣ କଣ କଣ କୁହନ୍ତି? ବୋଲପୁରଆ ସାଙ୍ଗ ତ କଣ କ କୁହ?
ଆଜ୍ଞା ନିଶ୍ଚୟ। ନୂଆଖାଇ ହଉଛି ପଶ୍ଚିମ ଓଡିଶାର ହଉଛି ଆମର ଗଣ ପର୍ବ। ଯେମିତି କିି ଭାଦ୍ରବ ଶୁକ୍ଳ ପଞ୍ଚମୀ ଦିନ ଚତୁର୍ଥୀ ଦିନ ଆମର ଗଣେଶ ପୂଜା ପଡେ ଏବଂ ପଞ୍ଚମୀ ଦିନ ନୂଆଖାଇ ହୁଏ ତ ସେଇଦିନ ନୂଆ ଧାନ। କୁ ପ୍ରଥମେ ଇଷ୍ଟ ଦେବୀ ମା ସମଲେଇ ପାଖରେ ଭୋଗ ଲାଗେ। ଏବଂ ସେଇ ଭୋଗ କରିକି ଆଣିଲା ପରେ ସମସ୍ତେ ଏକାଠି ବସିକିରି। ଖାଆନ୍ତି।
ଆଚ୍ଛା ନୂଆଖାଇ ଜୁହାର। ସେଦିନ ସମସ୍ତେ ବଡଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନିଅନ୍ତି। ଘରେ ମାଂସ ମାସ ପିଠା ଇତ୍ୟାଦି ସବୁ ପ୍ରକାର ହୋଇଥାଏ ନାଇଁ।
ହୁଁ ହଁ ହଁ ଠିକ କହିଲେ ଆଉ ବାଜା ନାଚ ଢଲ ମହୁରୀ, ନିଶାନ ପୁରା ଉତ୍ସବ। ଆମର ସେପଟେ କମ କିନ୍ତୁ ଭୁବନେଶ୍ଵରରେ ବି ଏଥର ମୁଁ ଜାଣିବାକୁ ପାଇଲିି ଯେ ପାଳନ ହଉଛି।
ସଂସ୍କୃତି ବାଣ୍ଟିଲେ ବଢେ, ଆଚ୍ଛା ସରସ୍ଵତୀ ପୂଜା କଥା କହ ତ ତମ ଗାଁରେ କ୍ଲାସ ଯାଏ ଅଞ୍ଜଳି ଦେଇଛ।
କଲେଜ ଯାଏ ବସନ୍ତି ରଙ୍ଗ ପେନ୍ ଧରିଲେ ତ ବିଦ୍ୟା ଆସିବନି ବୋଲି ବିଶ୍ଵାସ ସ୍କୁଲରେ ଶୁଣିଛୁ ଲବଡ଼ା, ଚଟଣୀ, କ୍ଷୀରି।
ଆମର ବି ସେମିତି ଆଉ ପୂଜା ଦିନ ବହି ଛୁଇଁବା ମନା, ଦେବୀ ରାଗିଯିବେ ବୋଲି ଆମେ ମାନି ଆସୁଚୁ
ନିଶ୍ଚୟ ନିଶ୍ଚୟ ସେଇ କଥା ଏବେ ବି ମନେ ପଡିଲେ ବହୁତ ଖୁସି ଲାଗେ। କି ସରସ୍ଵତୀ ପୂଜାରେ ଯଦି ପାଠ ପଢିବା ମାନେ ବିଦ୍ୟା ହବନି। ମା ସରସ୍ଵତୀ ମା ରାଗି ଯିବେ। ସେଦିନ ଖଡି ଛୁଆଁ ଯାଏ ଛୋଟ ପିଲାମାନଙ୍କର ଛୋଟ ଛୋଟ ପିଲାମାନଙ୍କୁ ଖଡି ଛୁଆଁ ଯାଏ ଯେ ସେମାନେ ସେଇଦିନ ଠାରୁ ପାଠର ଆରମ୍ଭ କରିବେ। ଆଚ୍ଛା କହିଲେ, ରଥଯାତ୍ରା ଯେମିତି ମାନେ ଆମର ବିନା ଓଡିଆ ପର୍ବ ଅଧୁରା ତ ଆପଣ କେବେ ବାହୁଡା ଯାତ୍ରା ଦେଖିଛନ୍ତି?
ହଁ ହଁ ଥରେ ଜଗନ୍ନାଥ ଦକ୍ଷିଣ ମତେ ରସଗୋଲ୍ଲା ଖାଇବା ଦିନ ମାଉସୀ ମା ମନ୍ଦିରରେ ପୋଳ ପିଠା ଭୋଗ
ଆଜ୍ଞା ଆଜ୍ଞା ଯେମିତିକି ନୀଳାଦ୍ରି ବିଜେ ଦିନ ଲକ୍ଷ୍ମୀ ନାରାୟଣ ଭେଟ ହେଇଥାଏ। ସେ କଥା ତ ଅଲଗା ହିଁ ମଜା।
ହଁ ଦୋଳ ପୂର୍ଣ୍ଣିମା ତ ହୋଲି ଆଉ ଆମ ଗାଁରେ ବିମାନ ମେଲଣ, ରାଧାକୃଷ୍ଣ ବିମାନ ସବୁ ସାହି ସାହି ବୁଲନ୍ତି ଫଗୁ ଖେଳ ଅବିର ଇତ୍ୟାଦି ପ୍ରକାର ବିଭିନ୍ନ ପ୍ରକାର ଖେଳ ହୁଏ ଆଉ।
ନିଶ୍ଚୟ କହିଲେ ଆଉ ଦଳ ପରେ ଚଇତି ଘୋଡାନାଚ ସମ୍ବଲପୁର ସାଇଡରେ ତ ବହୁତ ଫେମସ।
ଆଛା ଏବେ ସହରର ପର୍ବ କେମିତି ପାଳନ ହୁଏ? ପୁରୁଣା ମଜା ଅଛି କି ଆଉ ନାଇଁ ମତେ ତା ବିଷୟରେ ଟିକେ କୁହ
ବହୁତ କମି ଯାଇଛି ଯେମିତି ଫ୍ଲାଟ ରେ ଦଳି ପଡୁନି ମେଢ ଛଟ କିନ୍ତୁ ଆମେ ଚାହିଁଲେ ବଞ୍ଚେଇ ରଖି ପାରିବା ସୋସାଇଟି ରେ ଏକାଠି ଗଲେ ହବ
ଠିକ କହିଲେ ମୁଁ ଏଥର ଆମ ଆପାର୍ଟମେଣ୍ଟ ରେ ସବୁ ଆୟୋଜନ କରୁଛି ପିଲାମାନଙ୍କୁ ଝୋଟି ପକା ଶିଖେଇବି
ବଢିଆ ମୁଁ ବି ନୂଆ ଖାଇଦିନ ଆଉ ଆମର କର୍ମ କ୍ଷେତ୍ରରେ ଛୁଟି ନେଇକି ସାଙ୍ଗ ମାନଙ୍କୁ ଖାଇବାକୁ ଡାକିବି ଏବଂ ସଂସ୍କୃତିକୁୁ ଯେମିତି ଆମର ନୂଆଖାଇ ପାଳନ କରାଯାଏ ଗାଁ ମେଳଣରେ ସେମିତି ମୁଁ ଆମ ସଂସ୍କୃତି କୁ ବି ମଧ୍ୟ ସେୟାର କରିବି
ତ ଏଇଟା ହିଁ ଦରକାର ନହେଲେ ଆଗ ପିଢି ଯେଭଳି ୟୁଟ୍ୟୁବ ରେ ହିଁ ଦେଖି ଦେଖିବେ
ନିଶ୍ଚୟ କହିଲ ବନ୍ଧୁ ପଇଁଚାଳିଶ ମିନିଟ୍ ହେଲାଣି ସବୁ କଥା ମାନେ ସରୁନି କେତେ କଥା ହଉଛି କିନ୍ତୁ ଆମେ ସେତିକି ସମୟ ବ୍ୟବହାର କରି ଆପଣ ମୋ ସହିତ କଥା ତାଲେ ମତେ ବହୁତ ଖୁସି ଲାଗିଲା
ହଁ ଶେଷରେ ଗୋଟେ କଥା ତ ମତରେ କି ପୂର୍ବ ଓଡିଆରେ ଏକତାର ପ୍ରତୀକ ଅଟେ
ମୋ ମତରେ ତ ରଥଯାତ୍ରା ହଉଛି ମାନେ ଏକତା ଏକତାର ପ୍ରତୀକ କାରଣ ସେଇ ର ରର୍ଥଯାତ୍ରା ହଉଛି ଜାତି ଧର୍ମ ଧନୀ ଗରିବ ସମାଧି ସମସ୍ତେ ଏକାଠିଏ ହୋଇକିରି ରଥ ଟାଣନ୍ତି ଜଗନ୍ନାଥଙ୍କ ସଂସ୍କୃତି ହିଁ ଆମର ପରିଚୟ
ଆଚ୍ଛା ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସହିତ ପରବର୍ତ୍ତୀ କଲରେ ଆମେ କିଛି ଆଲୋଚନା କରିବା ରହିଲି
ନିଶ୍ଚୟ ଜୟ ଜଗନ୍ନାଥ ଶୁଭ ରାତ୍ରି